ହାଲୋ।
ହଁ ସାଙ୍ଗ।
ହଁ ସାଙ୍ଗ ଆମେ ଆମେ ୟା ପୂର୍ବରୁ ଯୁ କଥା ହଉଥିଲେ ୟା ପୂର୍ବ କଲ୍ ରେ ଏ ଯୁ ଖାଦ୍ୟ ଖାଦ୍ୟ ପାନୀୟ ବିଷୟ ନେଇକି?
ହଁ।
ଅ ବାହାରେ ତ ଖାଇବା ଉଚିତ୍ ନୁହେଁ। ବାହାର ଖାଦ୍ୟ ତ ଆମକୁ ଙ୍କୁକଙ୍କୁ କଣ କରିବାକୁ ପଡିବ କଣ କରିବାକୁ ପଡିବ ଯେମିତି ଆମକୁ ବାହାରକୁ ଯିବାର ଅଛି ଆଉ ବାହାରକୁ ଯିବାର ଅଛି ତ ଆମେ ସେଥିପାଇଁ କଣ ପ୍ରସ୍ତୁତି ହେଇକି ଯିବା ଯେମିତି କିି ଯଦି ଆମକୁ ବାହାର ଖାଦ୍ୟ ବିଲ୍ କୁଲ୍ ବି ଖାଇବାର ନାହିଁ ଆମେ କଣ କରିପାରିବା।
ଆମେ ତ ବଡ ଲୋକ ମାନେ ର ମାନେ ଜାଣିପାରୁଚେ ରହିଯିବା। ଘର ଖାଦ୍ୟ ବି ସାଙ୍ଗରେ ନେଇପାରିବା ଖାଇପାରିବା ନିଜେ ଯଦି ବି ଦୂର ବା ଟୁ ଆମେ ଯାଉଚେ ତାହେଲେ ସାଙ୍ଗରେ ଟିଫିନି ନେଇଯିବ କିଛି ଖାଦ୍ୟ ଅ ଯେମିତି କି ଖିଚୁଡି ହଉ କି ଅଲଗା ତମେ ଯାହା ନେଇପାରିବ ରୁଟି ଭଜା ଯାହା ହଉ ନେଇପାରିବ। ଆମେ ବଡ଼ଲୋକ ଖାଇବା କିନ୍ତୁ ଛୋଟ ଛୁଆ ତ ବୁଝିବେନି ସିଏ। କି କହିବେ ଆମେ ଖାଇବୁ ଯଦି ନଦବେ ବି ସେ ରାଗିବେ ତାଙ୍କ ପାଇଁ ଯଦି ପାରିବେ କିଛି ମାନେ ଘରୁ ଜଳଖିଆ କରିକି ନେଇପାରିବା ତ ଭଲ କଥା। ନହେଲେ ଯଦି ଭଲ ଥିବ ଦେଖିବେ ଉଁ ମାନେ ଆମର ଦେଶୀ ଯେମତି ମାଣ୍ଡିଆ ରେ ତିଆରି ହଉଛି ଏବେ ପିଠା ହଉ କି ମୋମୋ ହଉ ଯୋଉ କରୁଛନ୍ତି ମାନେ ଲିଆ ଅଟା ଏଥିରେ ସେମିତିଆ ଖାଦ୍ଯ ତାଙ୍କୁ ଦବା ଦେଖିକି ଆମେ ଏବେ ତ ହେଲାଣି ନା ସରକାର ତରଫରୁ ବା ଝିଅ ମା ମାନେ କରୁଛନ୍ତି ସବୁ ମିଶନ୍ ଶକ୍ତିର
ହଁ ହଁ ହଁ।
ସେମାନେ ଦଉଛନ୍ତି ଭଲ ଖାଦ୍ୟ ସେମିତିଆ ଦେଖିକି ଦବା। ଅ
ହଁ ସେଇଠି ସେଇଟା ଠିକ୍ କଥା କହିଲେ ଆମେ ତ ଆମ ପାଇଁ ନେଇ ନେଇଯିବା ଏମିତି କି ମାନେ ବାଟରୁ ପାଣି ବୋଟଲ ବି ଘରୁ ନେଇକି ଆମେ ତ ଯାହା ବଲେ ଗଲେ ଆଉ ଚାଲିକି ଯିବାନି ନା ଯାହା ବୋଇଲେ ଗାଡିରେ ହିଁ ଯାଉଛନ୍ତି ସମସ୍ତେ। ତମକୁ କେତେ ଭାରି ବି ଲାଗିବନି ପାଣି ବୋଟଲ ନେଇପାରିବା ଆଉ ଖାଇବା ଜିନିଷ ନେଇପାରିବା ଆମେ ଖାଇବା ପାଇଁ ଆଉ ଛୋଟ ଛୁଆ ପାଇଁ ସେମାନଙ୍କ କ ରୁଟି ଭଜା ଖାଇ ପାରିବେନି। କି ତାଙ୍କ ପାଇଁ କିଛି ବି ହେଲା ଯେମିତି ଆମେ ଯୋଉ ପ୍ରାୟତଃ ଛୁଆ ମାନେ ମ୍ୟାଗି ପସନ୍ଦ କରନ୍ତି ସେଟା ଅଟାରେ ବି ଆସିଗଲାଣି। ହଁ ତ ସେଇଟା ବି ଆମେ ତିଆରି କରିକି ଘରୁ ତିଆରି କରି ନେଇକି ଯାଇପାରିବା ସେଇଟା ଯଦି ଆମେ ବାହାର ଦବା ସେଇଟା ଆମେ ଜାଣିସି ଏମାନୋନେ ବି ବାହାର ଖାଦ୍ୟ ଏତେ ଦେବେନି ଭଲ କରିକି କି କୋଉଥିରେ ଅଟା ରେ ହିଁ ତିଆରି ହେଇଥିବ ଆଉ ଆମେ ଘରୁ ନେଇପାରିବା ଛୁଆଙ୍କ ପାଇଁ ମ୍ୟାଗି ନେଇ ପାରିବା କି ତାଙ୍କ ପାଇଁ ଏମତି ପାଣି ନେଇଯିବା। ଆଉ ପାଣି ଆମେ ଯ ମାନେ ଚେଷ୍ଟା କରିବା ଯଉ ଷ୍ଟିଲ୍ ର ଥିବ ସେଟା ନେଇପାରିବା। ଏବେ ତ ଆସିଗଲାଣି ଭିତର ଷ୍ଟିଲ୍ ଆଉ ଉପର ପ୍ଲାଷ୍ଟିକ ମାନେ ଏତେ ଆଉ ଆଉ ଖରାପ ବି ଦେଖାଯିବନି ଭଲ ଦେ ଖାଇ ଯିବା ସାଙ୍ଗରେ ବି ସେ ଦେହ ପାଇଁ ବି ଭଲ ଭଲସେ। ସେଇଭଳିଆ ପାଣି ବୋଟଲ ବି ଆସିଗଲାଣି ଖୁସିରେ ନେଇକି ଯାଇ ପାରିବ। ଆଉ ଖାଇବା ଜିନିଷ କେମିତିରେ ବି ନେଇକି ଯିବା ଜରୁରୀ। କିଛି ନିଅ ନ ନିଅ କିନ୍ତୁ ସାଙ୍ଗରେ ଯଦି ବି କୁଆଡୁ ବାହାରକୁ ଗଲେ। ହ ଘରକୁ ଆସିଯିବାର ଅଛି ହଁ ମାନେ ଅ ବୁଲିବା ପାଇଁ ଯେମିତି ଯାଇଛନ୍ତି ଘରକୁ ଆସିବାର ଅଛି ତ ସେଠି ନେଇକି ଯାଇପାରିବେ। ଏଇ ସବୁ ଜିନିଷ କି ଯଦି ଅଧିକା ମାନେ ଗୋଟେ ଦି ଦିନ ଲାଗିଲା ହଁ ସେଇଟା ନେଇପାରିବେ ଫଳ ଫଳ ନେଇଯାଇଥିବେ। ନା ଭଲ କାମ ଦବ। ଏମିତି ସବୁ ଆପଣଙ୍କୁ କଣ କରୁଚନ୍ତି। ବାହାର ଖାଇବାରେ ନା ଘର ଖାଇବା।
ଘର ଖାଇବା ଭଲ ଲାଗେ ବାହାର ଖାଇବା ତ ସବୁବେଳେ ଖାଇବା ସମ୍ଭବ ନୁହଁ।
ହଁ।
ସେତବେଳେ ବି ଯାଏ ଟିକେ ଭଲ ଯୋଉଠି ଦେଖେ ସଫାସୁତୁରା କି କଣ ସେଇଠି ଟିକେ ଖାଏ।
ହଁ ସେଇଟା ବି ଠିକ୍ ଆଉ ସବୁବେଳେ ବି ଘର ଖାଇବା ଖାଉଛି ବାହାର ଖାଇବା ବି ସବୁବେଳେ ଖାଇବାକୁ ଭଲନି ଯଦି ଆମେ ବାହାରକୁ ଯାଇଛେ
ଆମେ ସବୁବେଳେ ବି ବାହାରକୁ କଣ ଯାଉଛେ ସବୁବେଳେ ଯାଇପାରୁନାହିଁ ଯେହେତୁ ଆମେ ଗୃହିଣୀ।
ସେତେବେଳେ ଯଦି ବି କାମ ପଡିଲା ବାହାରକୁ ଗଲେ ତ ନିହାତି ବାହାରେ ଖାଇକି ଆସିବ କିନ୍ତୁ ସେଇଭଳିଆ ଜାଗା ଦେଖିକି।
ହୁଁ।
ଯୋଉଠୁ ନାହିଁ ସେଠୁ ଖାଇଦେଲେ ସେଇଠୁ ଖାଇବା ସାଙ୍ଗରେ ରୋଗ ବି ଧରିକି ଆସିଥିବା।
ହଁ।
। ହ ଆଜି କାଲିକା ଦୁନିଆ ତ ସେମିତି ହେଇଗଲାଣି ସମସ୍ତେ ଲାଭ ପଛରେ ହିଁ ଦୌଡୁଛନ୍ତି। ଆଉ ପ୍ରାୟତଃ ଲାଭ ପଛରେ ଯାହା ଯାଉଛନ୍ତି କିନ୍ତୁ ଆଉ ପ୍ରାୟତଃ ଚାଷ କରିବା ପାଇଁ ଏତେ ରାଜି ହଉନାହାନ୍ତି ଏଥିରେ କଣ ଲାଭ ହଉଛି।
ଲୋକମାନେ ତ କହୁଛନ୍ତି ଆମେ ଏମତି ଅଳ୍ପ ସମୟରେ ବହୁତ ବହୁତ ଇନକମ୍ କରିବୁ। ଆଉ ଶୀଘ୍ର ଶୀଘ୍ର ଯଦି ଆମେ ଆଗକୁ ବଢିଛୁ। ଚାଷ କଲେ ତ ସେତିିକ ହେଇପାରିବନି, ବିଲ ବାଡି ଚାଷ ହେଇଗ କିଏ କରିବ? ଲୋକମାନେ ତା ପ୍ରତି ଆଉ ଆଗ୍ରହ ହହୁ ନାହାନ୍ତି।
ମାନେ, କମ ପରିଶ୍ରମରେ କେମିତି ଅଧିକ ଧନ ଉପାର୍ଜନ କରିବ।
କଲେ ସିନା ଖାଇବେ, ଚାଷ ନ କଲେ କଣ ଖାଇବେ। ଚାଷ ଜମି ଇ--ବିକ୍ରି କରିଦଉଛନ୍ତି, ତା ଦେହରେ ଘର କରିଦଉଛନ୍ତି। ଖାଦ୍ୟର ଅଭାବ ଦେଖିଵ ଖାଦ୍ୟର ରେଟ କେତେ ବଢି ଯାଇଛି।
ସେଇଆ ଯଉ ଜିନିସ ଟା, ଆଉ, ଯଉଁ ଜିନିଷ ଆମକୁ ମିଳିଯାଉଥିଲା। ସେତେବେଳେ ମାନେ କମ ମୂଲ୍ୟରେ ଏବେ ତାର ଦାମ ତ ପୁରା ଦିଗୁଣା ହଁ, ଏମିତି ହେଇଛି, ସମସ୍ତେ ଏଇ ଚାଷ ବାସ ଛାଡିକି ହଁ ବର୍ଷା ହଉନି ଏରା ଚାଷ ହେଇପାରିବନି ଏଇଟା କି କେତେ ଲାଭ ନାହିଁ, ଏମିତି କହିକି ସମସ୍ତେ ଜମି ବାଡି ବିକିଦେଲେ। କିଏ ଘର କରିଲା, କିଏ ତାଙ୍କର ବ୍ୟବସାୟ କଲା। କିନ୍ତୁ ବ୍ୟବସାୟ କଲେ, ଆଉ ବ୍ୟବସାୟ ବି କରୁଛନ୍ତି। ବ୍ୟବସାୟ କଲେ ସେ ନିଜେ, କୋଉ ଜିନିଷ ଟା ଆଣିକି ବିକ୍ରି କରିବେ କୋଉଠୁ। ଆଉ ଖାଇବେ ବି କଣ ସେଇଟା ବୁଝୁନାହାନ୍ତି। କି ଯାହା ବି ଆସିବ, ଆମର ସେଇ ମାଟିରୁ ହିଁ ଗଛ ଲାଗିଲେ ହିଁ ଆସିବ।
ହଁ, ହେଲେ ଆପଣଙ୍କ ଆଡେ ଏବେ ପାଗ କେମିତି ଅଛି?
ଆମ ଆଡେ ତ ଏବେ ତ ମାନେ ଆଜି ସକାଳୁଠୁ ହିଁ, ପୁରା ଖରା ଖରା ହେଇଛି, ଜୋରେ ଖରା ଦୁଇ ତିନି ଦିନ ବର୍ଷା ହଉଥିଲା। ଆଜି ତ ପୁରା ସକାଳଠୁ ଖରା। ଖରା ହେଇଛି। ଏବେ ଟିକେ ଘଡଘଡି ଫଡଘଡି ହେଲାଣି ଧୀରେ ଧୀରେ, ବୋଧେ ସନ୍ଧ୍ୟା ବେଳୁ ବର୍ଷା ହେଇଯିବ। କଣଆପଣ ସେଠି, ତମ ସେଠି ପାଗ କେମିତି?
ଆମର ଏଡେ ଆଜି ଖରା ହେଇଛି ସକାଳେ ବର୍ଷା ହେଇଥିଲା।
ହୁଁ
ଏଵେ କିନ୍ତୁ ଖରା ହେଇଛି।
ହଁ ହଁ। ଆଗ ବର୍ଷା ଦିନ ଆସିଲା, ସେମିତି କେତେବେଳେ ଖରା ହେଇଯିବ। କେତଳ ବର୍ଷା ହେଇଯିବ, କିଛି ଠିକ ନାହିଁ।
କିନ୍ତୁ ଗୁଳୁ ଗୁଳି ହଉଛି ପ୍ରବଳ ଗୁଳୁ ଗୁଳି ହଉଛି।
ହଁ ଯେତେ ବର୍ଷା ହେଲେ, ଏ ଯେତେ ବି ବର୍ଷା ହଉ କିନ୍ତୁ ଖରା ଗୋଟେ ଘଣ୍ଟା ପାଇଁ ଯଦି ବି ହଉଛି ଗରମ ମାନେ ଗରମ ଆଉ ଗୁଳୁଗୁଳି ସେମିତି। ଖରାଦିନ ଭଳିଆ ହେଇଯାଉଛି।
ହଁ
ପାଣିପାଗ ବଦଳୁଛି। ଏତେ ବର୍ଷେ ବି ଯେତିକି ଭୀଷଣ ଖରା ଆଉ ଗରମ ହେଇଥିଲା। ହ ଦେଖିଥିବେ ତ ମାନେ ହୁଁ, କହୁଛନ୍ତି କି? ସମାଚାରରେ ଆସିଯାଏ କି ବରଫ, ତଦଳିବାର ଆରମ୍ଭ ହେଲାଣି। ହଁ ଆମ ତ ଆମକୁ, ହ ବୋଧେ, ମୁଁ ତୁ ଗୋଟେ ବଡ ବିପଦର ସାମ୍ନା କରିବା ପାଇଁ ପଡିବ ଆଗକୁ। ଯହା, ମାନେ, ଗୋଟେ ବଡ ପ୍ରାକୃତିକ ସେମିତିରେ ତ ପ୍ରାକୃତିକ ବିପର୍ଯ୍ୟୟ ବହୁତ ହଉଛି। ଘଡଘଡି ଦ୍ଵାରା ହଉଛି, କୋଉଠି ଭୂମିକମ୍ପ ହେଇଯାଉଛି। କୋଉଠି ପୁରା ବନ୍ୟା ହେଇଯାଉଛି। ଆହୁରି ବଡ଼ ବଡ଼ ବିପଦ ଦେଖିବାର ବାକି ଅଛି। ଯୋଉ ଭଳି ଭାବରେ ଆମେ ପରିବେଶ ସହ କାମ କରୁଛେ। ହ
ହୁଁ, ଏବେ ଆମେ ମାନେ ବେଶି ପରିମାଣରେ ଯୋଉ ଗଛ କାଟିଦଉଛେ।
ହୁଁ।
ତାର ଏତିକ ସବୁ ପରିଣାମ। ଲୋକମାନେ ଯେ ତିକି ଲଗଉନାହାନ୍ତି, ସେତିକି କାଟି ଦଉଛନ୍ତି, ମାନେ ଘର କରିବା ପାଇଁ।
କରିବା ହଉ କି ଘରର ଘରର ଜିନିଷ ତିଆରି କରିବାରେ ହଉ ଦେଖିଥିବେ, ଆଗ ଆଗରୁ ତ ଲୋକ ତଳେ ବସିକି ଖାଉଥିଲେ, ଏବେ ଆଉ କି ତଳେ ବସିକି ବି ଖାଇବା ମାନେ, ମାନେ ଡାଇନିଂ ଟେବୁଲ ସବୁ ହେଇଗଲାଣି, ଡାଇନିଂ ଟେବୁଲ ତିଆରି ହଉଛି ଗୋଟେ ଗଛରୁ। ତଳେ ବସିକି ଖାଉଥିଲେ, ଏମିତି କିଛି ଅସୁବିଧା ହଉନଥିଲା, କିନ୍ତୁ ଗୋଟେ ଆଧୁନିକତାର ପରିଚୟ ଦବାକୁ ଏମିତି କଲେ।
ହ୍ୟାଲୋ।
ହ୍ୟାଲୋ, ହଁ, ସିଏ କଥା କହୁଥିଲେ। ଆମେ ମାନେ, ଗୋଟେ ଗୋଟେ ଦିନ ଆସୁଛି ମାନେ ଗୋଟେ ଗୋଟେ ଦିନରେ ପ୍ରାୟତଃ ସମସ୍ତେ ବାହାରି ପଡୁଛନ୍ତି ଗଛ ଲଗେଇବା ପାଇଁ। କି ଆଜି ଗଛଲଗା ଦିବସ?
ହଁ, ସିଏ ବାସ୍ ଗୋଟା ଦିନ ପାଇଁ। କେତେ ବଡ ବଡ ଯଦି ତାହା ହଉଛି କି, କୋଉଠି ମନ୍ଦିର ତିଆରି କରୁଛନ୍ତି କି କଣ, ଦେଖିବେ। କେତେ ବଡ ବଡ ବରଗଛ କାଟି ଦଉଛନ୍ତି, ଓସ୍ତ ଗଛ କାଟି ଦଉଛନ୍ତି, ଯୋଉଟା କିି ଆମର ବହୁତ ଉପକାର କରେ।
ହଁ, ଏଇ ଗଛ ଲଗା ଦିବସ ବାହାରି କରିଦେଲେ, ସମସ୍ତେ ଗୋଟେ ଗୋଟେ ଗଛ ଲଗେଇଦେଲେ। ତା ପରଦିନ ଯାଇକି ଦେଖିବେ, ସେ ଗଛ ଅଛି କି ନ ଅଛି, ସେଟା ବି ଯାଇକି ଦେଖନ୍ତିନି। ମାନେ, ସେ ଗଛ ବଞ୍ଚୁ କି ମରୁ, ସେଥିରେ କିଛି କିଛି କଥା ନାହିଁ। କିନ୍ତୁ ଆମେ ଖାଲି ଗୋଟେ ଆଜି ଏଇ ଗୋଟେ କ ତେ ପାଳନ କରିବାର ଅଛି, ଆମେ ଲଗେଇ ଦେଇକି ଫଟୋ ଉଠେଇ ଦେଇକି? ଆମ ଯାହା ବି ରହିଲା, ସୋସିଆଲ ମିଡିଆ ତ, ଆମେ ସେଥିରେ ଫଟରେ ଲଗେଇଦେଲେ ସରିଲା, ଆମ କାମ ଶେଷ। କିନ୍ତୁ ତାମାନେ, ସେ ତାମାନେ ସେଇଟା ନୁହେଁ, ମନେକର, ଦଶଟା ଗଛ ଲଗେଇଲେ, ଚେଷ୍ଟା କର ସେଇଥିରୁ ପାଞ୍ଚା ତାକି ତିନିଟା ନିହାତି ବଞ୍ଚିବ ଆଉ। ଜଣେ ନୁହେଁ, ତା ମାନେ ମୁଁ ଲଗେଇଲି ମାନେ, ମୁଁ ହିଁ ଦେଖିବି ଗୋଟେ ଆମ ବାଡିରେ ମୁଁ ଲଗେଇଲିି, ହଁ, ସେଟା ମୁଁ ଦେଖିପାରିବି। ଯଦି ବି ବାହାରେ କୋଉଠି ଲଗେଇଛି, ଯେମିତି ପୋଖରୀ ହୁଡା ହେଇଗଲା କି, ମାନେ ରାସ୍ତା କଡରେ ହେଇଗଲା। କି ଗାଁ ରେ ଖେଳ ପଡିଆ ଅଛି, ଖେଳ ପଡିଆ କଡରେ ହେଇଗଲା, ସେଗୁଡା ଯିଏ ନିତିଦିନିଆ ଯିବା ଆସିବା କରୁଥିବେ, ସେମାନେଙ୍କୁ ଟିକେ ଲକ୍ଷ୍ୟ କଲେ ବି ଗଛଟେ ବଞ୍ଚିପାରିବ। ଏମିତି ଆଉ ଏମିତି ଛୋଟ ଛୋଟ ଚେଷ୍ଟା ଦ୍ଵାରା ଏମତି ସମସ୍ତେ ଟିକେ ଟିକେ
ଆମେ ଆମେ ନିଜେ ଚେଷ୍ଟା କରିବା ଯେ ଯଦି ଆମେ ମାନେ ଆମ ବାଡିରୁ ଆମେ ଆରମ୍ଭ କରିବା।
ସେଇଟାର କଥା ଏ ଛୋଟ ଛୋଟ ଚେଷ୍ଟା କରିବା ଦ୍ଵାରା ଯଦି ହେଇପାରିବ। ଯଦି ସମସ୍ତେ ଏମିତି ଅଳ୍ପ ଅଳ୍ପ ଚେଷ୍ଟା କଲେ। ନିହାତି ଏଇ ଯୋଉ ବିପଦ ଟା ଆସୁଛି ସେଇଟା ଆଉ ହଁ ଆସିବନି ମାନେ ଅଳ୍ପ ହେଇପାରେ ସେଟା ସମସ୍ତେ ବୁଝିବା କଥା।
ନହେଲେ ଆଗକୁ ବଡ ସମସ୍ୟା ହବ।
ହଁ ଯୋଉ ଭଳି ହଉଛି ପ୍ରାକୃତିକ ବିପର୍ଯ୍ୟୟ ଆଉ। ମାନେ ଆଉ ସମ୍ଭାଳିବା ବହୁତ କଷ୍ଟକର ହେଇଯିବ ଆଉ ହାତରେ ବି କିଛି ନଥିବ। ଏବେ ସମୟ ଅଛି ବୁଝିଗଲେ ଭଲ।
ହଉ ଆମ ସହିତ କଥା ହେଇ ଭଲ ଲାଗିଲା।
ହଁ ମତେ ବି ଭଲ ଲାଗିଲା ଉଁ ରଖୁଛି ପରେ କେତେବେଳେ କଥା ହବ।
ହଁ।